ଜୟ ଜଗନ୍ନାଥ ନମସ୍କାର। ଆପ କା ଆପଣ କୁଆଡେ ଯାଉଛନ୍ତି କି?
ନାଇଁ ନାଇଁ। ହଁ ଯାଉଛି ଏମିତି ଚାଲି ଚାଲି ଗୋଡରେ ଆଉ।
ଆଜ୍ଞା। ଗୋଡରେ ଆପଣ କଷ୍ଟ ଦେଇକି ଆପଣ ଗୋଡକୁ କୁଆଡେ ଯାଉଛନ୍ତି?
ହଁ ଏଇ କୋଡିଏ ମିଟର ଆଗକୁ।
କାହିଁକି ଆପଣଙ୍କର ଘରକୁ ଯାଉଛନ୍ତି କି?
ନାଇଁ ଏମିତି ଟିକେ ଆଉ ଚାଲି ଦଉଛି ଆଉ ବସିଲେ ମାନ୍ଦାହୀନ ବୋଲି। ମନେ ହଉଛି।
ଆଜ୍ଞା ଆଜ୍ଞା। ଆପଣଙ୍କୁ ତାହେଲେ ବସିଲେ ମାନ୍ଦା ହୀନ ବୋଲି ମନେ ହଉଛି। ମୁଁ ଦି ମାସ ହେଇଲାଣି ଘରେ ବସି ଅଛି।
ଆଜ୍ଞା ଆଜ୍ଞା ମୁଁ ବି ସେମିତି ଦି ମାସ ହେଲାଣି ଦି ମାସ କଣ ତିନି ମାସ ହେଲାଣି ଘରେ ବସି ଅଛି।
ଆଜ୍ଞା ଛାଡନ୍ତୁ ସେ ଗୀତ ଆପଣ ଲଗାନ୍ତୁନି। ଆଉ କଣ କହୁଥିଲି ଭୁଲିଗଲି। କଣ ଆପଣଙ୍କୁ କଣ କିହିବି ବୋଲି ମୁଁ ନିଜେ କାଇଁ ଭୁଲିଯାଉଚି, ଛାଡନ୍ତୁ ଆପଣ ଗୋଟେ କଣ କହିଦିଅନ୍ତୁ।
ଆଜ୍ଞା ଆଜ୍ଞା ମୁଁ କଣ କହିବି ମୁଁ ସେଆ ଚିନ୍ତା କରୁଥିଲି। ମୁଁ କହୁଥିଲି କୋଉଠି ଆପଣ କୋଉଠି କୋଚିଂ ଜାଉଥିଲେ?
ଯାଉଥିଲି ଆମର ଆର୍ଟ ସ୍କୋୟାର କୋଚିଂ।
ଆଜ୍ଞା। ଆଜ୍ଞା ତାହେଲେ ଆପଣ ସେ ଯୋଉ ଅ ଯୋଉ ଗୋଟେ ଅଛି ବି ଏମ ସି ର। ସେଇ ଯୋଉ ପଛ ବାଲା ଗଳିରେ ଗୋଟେ ଅଛି ସେଇଟା କି?
ବି ଏମ ସି ପଛଵାଲା ଗଳି ନାଇଁ ଆପଣଙ୍କୁ ଡାଇରେକ୍ଟ ମୁଁ ଭଲ ଆଉ ଲୋକେସନ ଟି ଦଉଛି ପୁରା ଗୌତମ ନଗର ପେଟ୍ରୋଲ ପମ୍ପ ଦେଖିଥିବେ।
ନା ଦେଖି ନେଇଁ।
କ୍ୟାଣ୍ଟିନ ଦେଖିଥିବେ?
ଆଜ୍ଞା ଆଜ୍ଞା।
ସେଇ ଏନସିସ କ୍ୟାଣ୍ଟିନରେ ଯଉ ବାଜାଜ ସୋରୁମ ଟା ଅଛି।
ଆଜ୍ଞା ତାହେଲେ ଆପଣ ସେଇଠିକି ଯାଉଥିଲେ।
ଆ ଆଜ୍ଞା ସେଇଠି ପୁରା ଅଛି ପୁରା ସକ ମୁଣ୍ଡରେ।
ଆଜ୍ଞା ଆଜ୍ଞା ତାହେଲେ ମୁଁ ଯାହା କହୁଥିଲି ସେଇଟା ନୁହଁ ତାହେଲେ। ମୁଁଟେ ଏକ ଅଲଗା କଥା କହୁଥିଲି।
ଆଜ୍ଞା ଆଜ୍ଞା।
ଆମେଭି ଖାଲି ୱାଟର ପାର୍କ ଜାଇଥିଲୁ କିନ୍ତୁ ଗୋଟେ ବି ଫଟ ଫଟ ଉଠେଇନୁ ଖାଲି ଖେଳି ଖେଳିକି ଆସିଚୁ।
ଆଜ୍ଞା ଆଜ୍ଞା ତାହେଲେ ଏମିତି କରି ଆପଣ ନଅଶହ ଟଙ୍କାଟିକୁ ପାଣିରେ ବୁଡେଇ ଦେଇ ଆସିଲେ ନା?
ଆଜ୍ଞା ନଅଶହ ଟଙ୍କା କଣ ଖାଲି ପୁଣି ଯିବା ଆସିବା ଖର୍ଚ୍ଚ ଅଛି ପୁଣି ଖାଇବା ଆ ତା ପରେ ଆସିକି ପୁଣି ଖାଇବା ଖର୍ଚ୍ଚ ଅଛି। ବାରଶହ ଟଙ୍କା ଖଣ୍ଡେ ଯାଇଛି ଆଉ।
ଆଜ୍ଞା ଆଜ୍ଞା ବାରଶ ଟଙ୍କା ଖର୍ଚ୍ଚ କରିଦେଲେ ନା ବହୁତ ଭଲ କାମ କରି ଛନ୍ତି ଆପଣ ଆପଣଙ୍କଠୁ କଣ ପଛାଡ଼ ଶବ୍ଦ ହିଁ ନାହିଁ ଆପଣଙ୍କୁ ପ୍ରଶଂସାରେ ଢାଳିକି ଓଦା କରିଦବାକୁ। ଯେହେତୁ ଆପଣ କାଲି ହିଁ ଓଦା ହେଇକି ଆଇଛନ୍ତି।
ଆଜ୍ଞା ଆଜ୍ଞା।
ଛାଡ଼ନ୍ତୁ କାହିଁକି ଉଦା କରିବି ଆପଣଂକୁ।
ଆଜ୍ଞା ଆଜ୍ଞା ଠିକ୍ କଥା ମତେ ଥଣ୍ଡା ହେଇଛି ହେଇଯାଇଥିବା କଥା କିନ୍ତୁ ହେଇନି ଯାହା ହଉ ଆ ଆଜି ଯାଏଁ ଏବେ ଯାଏଁ।
ଆଜ୍ଞା।
ତ ମତେ ଲାଗୁଛି ଆପଣଙ୍କ ସାଇଡରେ ଆପଣଙ୍କ ପୁରୁଷ ମିତ୍ର ଅଛନ୍ତି କି?
ହଁ ସେ ପୁରୁଷ ମିତ୍ର କୁ ଆପଣ ମଧ୍ୟ ବି ଜାଣିଛନ୍ତି।
ଆଜ୍ଞା ଆଜ୍ଞା ତାଙ୍କର ପାଟି ଭଳିଆ ସୁଭିଲା ତ ସେଥିପାଇଁ ମୁଁ ପଚାରିଲି ସେଇ ପୁରୁଷ ମିତ୍ର ଜଣକ ବୋ ସେଇଯଉ ପ୍ରୀତମ୍।
ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ ସେଇ ବନ୍ଧୁଟି ଆପଣ ଯେମିତି ମି ମିଥ୍ୟାବାଦୀ ସେ ବି ମଧ୍ୟ ଗୋଟେଏମିତି ବଡ଼ ଡବଲ ମିଥ୍ୟାବାଦୀ ଲୋକଟି।
ଆଜ୍ଞା ସିଏ ପୁଣି କଣ ମିଥ୍ୟା କହିଲେ।
ହଁ ଖାଲି ମିଥ୍ୟା ତ କହୁଛନ୍ତି ଆଉ ଜାଣିଥିବେ ଆମର ଆପଣ କିଛି ଭିଡିଓ ଦେଖିଛନ୍ତି ଇଣ୍ଟରନେଟ ମାଧ୍ୟମରେ।
ନା ନା କିଛି ଦେଖି ନାହିଁ।
ନାଇଁ ଆମର ଗୋଟେ ଚ୍ୟାନେଲ ଟି ଖୋଲା ହେଇଛି ଇଣ୍ଟରନେଟ ରେ। ଟ୍ରେମ ଅଫ କର୍ଣ ବୋଲି ତ ସେଥିରେ ଆମର ଦୁଇଟି ଭିଡିଓ ମଧ୍ୟ ହିଁ ପୋଷ୍ଟ ହେଇଛି। ତ ଆପଣ ଯଦି ଯାଇକି ଟିକେ ଅନୁସନ୍ଧାନ କରି ଆପଣ ଆମର ଟିକେ। ଯାଇକି ଚ୍ୟାନେଲକୁ ବି ସେଠି ଟିକେ ଦର୍ଶନ କରନ୍ତେ ତା ବହୁତ ଭଲ ହୁଅନ୍ତା।
ଆଜ୍ଞା ଆଜ୍ଞା ଆଉ ଥ ନାଁ ଟା କହିଲେ?
ପ୍ରେମ ପରୋମ
ପ୍ରେମ
ଆଜ୍ଞା।
ଅଫ କର୍ମା ଏମିତି ଆଜ୍ଞା, ଆପଣ କଣ ଏମିତିଆ ନା ଦେଇଛନ୍ତି?
ମୁଁ ତ ନୁହଁ, ମୁଁ ତ ଜଣେ ଜଣେ ସାଧାରଣ ଅଭିନେତ୍ର ବାକି ସିଏ ଯାଉଛନ୍ତି ଜଣେ ମାନେ ନିର୍ଦ୍ଦେଶକ ଡିରେକ୍ଟର। ସିଂହେ ଯା ନାଁ ଦେଇଛନ୍ତି, ଆଉ କଣ କରିବା ଟିକେ?
ଆଜ୍ଞା, ତାହେଲେ ଆପଣଙ୍କ ମୁଁ ଫଲୋ ମଧ୍ୟ କରିଦଉଛି, ଆପଣଙ୍କ ଆକାଉଣ୍ଟ ଟା ଟିକେ ଗ୍ରୋ କରିବା ଦରକାର।
ଆଜ୍ଞା ଆଜ୍ଞା, ଦେଖି ତ ପାରୁଥିବେ, କେତେ ଭଲ ଗ୍ରୋ ହେଇଛି, ତ ଏଇ ମିଥ୍ୟା ଲୋକଟି ପାଇଁ ତ ଏମିତି ହଉଛି, ଆମେ କିଛି ଭିଡିଓ ସଂଗ୍ରହ କରିଛୁ। ତାକୁ ଆମେ ବନେଇବାକୁ, କରିବୁ ବନେଇବୁ ଆଉ
ଆଜ୍ଞା ଆଜ୍ଞା, ନିଶ୍ଚିତ ଭାବରେ ଟିଭି ବନାନେ କେ ବାଦ୍ ଟିଭି ଚାଲୁ ମତ କରନା।
ଆଜ୍ଞା ଆଜ୍ଞା। ହିନ୍ଦୀ ଶବ୍ଦ କରନ୍ତୁ ନି, ନହେଲେ ସେପଟେ ଆମର ଉଡିଯିବ -
ଆଜ୍ଞା ଆଜ୍ଞା, ହଁ ଯାହା ମାନେ ଏତେ ସମୟ ପରିଶ୍ରମ କରିସାରିଲା ପରେ ରେଜଲ୍ଟ ମିଳିବ ଜିରୋ।
ଆଜ୍ଞା ନିଶ୍ଚୟ। ଛାଡ଼ନ୍ତୁ ଆଉ କଣ କରିବା, ସେଠି ବି ଜିରୋ ମିଳିଲା ଏଠି ବି ଜିରୋ, ସେଥିରେ କିଛି ଅସୁବିଧା ନାହିଁ ଯୋଉଠି। ସେ ଆମେ ଅଧିକା ପରିଶ୍ରମ କରିବା ସେଠିଁ ଅଧିକ ରେଜଲ୍ଟ ଖରାପ ହୁଏ।
ଆଜ୍ଞା, ନିଶିନ୍ତ ଭାବରେ କଣ ଆପଣ ଏଥିରେ ମୁଭି ଏ ସବୁ ଚଳଚିତ୍ର ମାନ ଅ ପକେଇବେ ନା କଣ?
ଆଜ୍ଞା ଆଜ୍ଞା, ଏବେ କିଛି ଛୋଟ ଛୋଟ ଚଳଚିତ୍ର ଆମେ ବନେଇବୁ ସେଥିରେ ମାନେ ଛୋଟ ଛୋଟି ବହୁତ ସେଇ ଦଶ ସେକେଣ୍ଡ ବାର ସେକେଣ୍ଡ କି ଗୋଟେ ମିନିଟ ବାଲା। ତାପରେ ଧୀରେ ଧୀରେ ଆମେ ବଡ ବଡ ବଡ କରିବୁ ବଡ ବଡ ମ ସେଇ ଅଧଘଣ୍ଟିଆ। ଚାଳିଶ ମିନିଟ୍ ଟିଆ ଯେମିତିପଣଖୁଥିବ ଇଣ୍ଟରନେଟ ରୋନେ ୟୁଟ୍ୟୁବରେ ଦେଖୁଥିବେ। ସେ ଭଳିଆ ଭିଡିଓ କରିବୁ ଆଉ
ଆଜ୍ଞା ନିଶ୍ଚିନ୍ତ ଭାବରେ, ଆପଣଙ୍କ ଆପଣ ଭଲ କରିଛନ୍ତି ଦୁଇ ଜଣ ଯାକ। ଆକ୍ଟିଂ।
ଆଜ୍ଞା ଆଜ୍ଞା ତଥାପି। ଏତେ ଭଲ ହେଇନି ଆହୁରି ଭଲ କରିବାକୁ ଆମେ ଇଛୁକ ଅଛୁ, ବାକି ଯେହେତୁ ଆମର ନିର୍ଦ୍ଦେଶକ ଟିକେ ମୁଣ୍ଡ ଦୋଷ ଅଛି। ତ ସିଏ ଏପଯ୍ୟନ୍ତ ଭଲ କଣ୍ଟିନିଉ ନ ବନେଇ ପାରୁନାହାନ୍ତି, ଖାଲି କହୁଛନ୍ତି ବନେଇବା ବନେଇବା। ତଥାପି ମୁଁ ତାଙ୍କ ସହିତ ଲାଗି ପଡି କିଛି କିଛି ଭିଡିଓ ସଂଗ୍ରହ କରିଛି ଯେ -ଏଇଟାକୁ ଆମେ ଦେଖିକି ବନେଇବା। ଆଜିକାଲି ତ ସମସ୍ତେ ନକଲ କରିକି ଆଗକୁ ବଢୁଛନ୍ତି ତ, ଆମେ ବି କିଛି କରିକି ବଢିବା। ଯେବେ ଆମର ମୂଳ ଦୁଆଟି ପୁରା ଷ୍ଟ୍ରଙ୍ଗ ହୋଇଯିବ, ସେବେ ଆମେ କି ଆମେ ନିଜ ଆଡୁ କିଛି ଆମର ନିଜ ମୁଣ୍ଡ ଖଟେଇକି ବନେଇବା ନୁଆ।
ଆଜ୍ଞା ନିଶ୍ଚିନ୍ତ ଭାବରେ, ଠିକ କଥା କହିଲେ ଆପଣ।
ଆଜ୍ଞା, ଆଜ୍ଞା।
ଆଜ୍ଞା ତ ତାହେଲେ ଆପଣ ସବୁ ଏଇସବୁ ଜିନିଷରେ ଲିପ୍ତ ରହିଛନ୍ତି। ଆପଣ ଥରେ ଆଉ ଥରେ କଲେଜ ଲାଇଫ୍ ଆସନ୍ତୁ, ତାପରେ ଆପଣଙ୍କୁ କଣ୍ଟେଣ୍ଟ ହିଁ କଣ୍ଟେଣ୍ଟ ମିଳିବ।
ଆଜ୍ଞା ଆଜ୍ଞା ନିଶ୍ଚୟ ଦେଖିବା କଣ ଗଡୁଛି।
ଆଜ୍ଞା, ଖାଲି ତା ଦେହରେ କନଷ୍ଟାଣ୍ଟଲି ରହିପାରିଲେ ହେଲା।
ଆଜ୍ଞ ଆଜ୍ଞା ବ୍ୟାଗଗ୍ରାଉଣ୍ଡ ରେ ଆପଣଙ୍କୁ କିଛି ଶବ୍ଦ ଶୁଣାଯାଉଛି କି?
ନାଇଁ ନାଇଁ କିଛି ଶବ୍ଦ ଶୁଣା ଯାଉ ନାହିଁ।
ଆଜ୍ଞା। ନାଇଁ ଗାଡି ମଟର ସବୁ ଯାଉଛି ସେଥିପାଇଁ।
ପୁରା କିଲର୍ ଶୁଭା ଯାଉଛି ପୁରା କିଲର୍ ଶୁଭା ଯାଉଛି।
ଆଜ୍ଞା ଆଜ୍ଞା। ଆଉ କଣ ଭୋଜନ କରିଥିଲେ ଏବେ କଣ କହିଲେ?
ଆପଣ ଆଉ ସନ୍ଧ୍ୟା ବେଳେ କିଛି ବି ଖାଇଲେ ନାହିଁ?
ନା ଏବେ ଆଉ କିଛି ଖାଇନାହିଁ ଘରକୁ ଯାହାହେଲେ ଯାହା ଭୋଜନ ଗ୍ରହଣ କରିବି ଆଉ।
ଆଜ୍ଞା ଆପଣଙ୍କର ସେଇ ଯୋଉ ପୁରୁଷ ବନ୍ଧୁଙ୍କ ବନ୍ଧୁଙ୍କର ମଧ୍ୟ କାର୍ଯ୍ୟ ସମାପ୍ତ ହୋଇସାରିଛି?
ହଁ ତାଙ୍କର ହଁ ପୁରା ହେଇନି ସିଏ ଦି ତିନିଟା ଡଙ୍ଗାରେ ଯୋଉ ଗୋଡ ଦେଇଥିଲେ ସବ୍ ବୁ ସେ ଡଙ୍ଗାଟି ରେ ପୁରା ତାଙ୍କର ପାଣି ବହୁତ ବୁଡି ଯାଇଛି। ଆଉ ଦିଟା ଡ଼ଙ୍ଗା ରେ ଅଧା ଅଧି ଭଳିଆ ରହିଛି ଆଉ।
ମାନେ କୌଣସି ଡଙ୍ଗାରେ ପୂର୍ଣ୍ଣ ହୋଇନାହିଁ?
ନା -ନା- ନା- ନା ତିନିଟା ଡଙ୍ଗାରେ ଗୋଟେ ଡଙ୍ଗାରେ ପୁରା ପାଣିଟି ପୂର୍ଣ୍ଣ ହେଇଚି ଗୋଟେ ଡଙ୍ଗାରେ। ବାକି ଆଉ ଦିଟା ଡଙ୍ଗା ଅଧା ଅଧିରେ ଅଛି ଆଉ।
ଆଜ୍ଞା ଆଜ୍ଞା ମୁଁ ସେଇ କଥାଟି ଆଜ୍ଞା କହୁଥିଲି।
ଆଜ୍ଞା ଦିଟା ଡଙ୍ଗାଟି ହେଇନି ଆଉ କଣ କରିବା। ଯେହେତୁ ମୁଁ କହିଛି ଆପଣଙ୍କୁ ତାହାର ଟିକେ ମୁଣ୍ଡ ଦୋଷ ରହୁଚି ଚାରିଆଡେ ସେ ଲୋଭ କରୁଚନ୍ତି ଏମିତି ଅସୁବିଧା ହେଇଚି ଆଉ।
ଆଜ୍ଞା ଆଜ୍ଞା ସେ ଗୋଟେ ସମୟରେ ଗୋଟେ ଜାଗା ରହିପାରିବେ ନା ଆଉ ଦି ଆଡେ ଯୋଉ ଡଙ୍ଗା ଦୋଉଛନ୍ତି ଫାଡି ହେଇଯିବେ ପୁରା। ହିଁ- ହିଁ - ହିଁ।
ଆଜ୍ଞା ଆଜ୍ଞା ଆମେ ତ ଗୋଟା ଆଡେ ରହିକି ବି କିଛି ଲାଭ ହେଲାନି ଆପଣ ଜାଣିଛନ୍ତି। ଆଉ ସିଏ ତ ଛାଡନ୍ତୁ ତିନିଆଡେ ମୁଣ୍ଡ ଖେଳଉଛନ୍ତି ଆଉ କଣ କରିବ।
ଆଜ୍ଞା ନିଶ୍ଚିନ୍ତ ଭାବରେ ଆପଣ ବୋଧେ କେତେଟା ଡଙ୍ଗା କରିଥିଲେ ଆପଣ ଦୁଇଟି ଡଙ୍ଗା କରିଥିଲେ ବୋଧେ?
ନାହିଁ ଆଗେ ତ ମୁଁ ଗୋଟିଏ ଡଙ୍ଗା ହିଁ କଲି ଗୋଟେ ଡଙ୍ଗାରେ ଯେତେବେଳେ କାର୍ଯ୍ୟଟି ସମା ପାଣିରେ ବୁଡିଗଲା ସବୁ ଯାକ ତ ହେପଟେ ଆଉ ଗୋଟେ ଡଙ୍ଗା ଟି କରିକି ତାକୁ ବି ବୁଡେଇ ଦେବି ଆଉ।
ଆଜ୍ଞା ଆଜ୍ଞା ତ ତାକୁ ବି ବୁଡେଇ ଦେଲେ ଆପଣ?
ହଁ ଆଜ୍ଞା କାଲି ରାତିରେ ହିଁ ବୁଡେଇଦେଲି ତାକୁ।
ଆଜ୍ଞା ଆପଣ ମହାନ୍ ଆ
ଆଜ୍ଞା ଜଗତର ହଜାରଟି ଜାଗାରେ ମିଳିବ।
ଆଜ୍ଞା ଆଜ୍ଞା ଏଇ ସମାଜରେ ବହୁତ କଷ୍ଟ ଆପଣଙ୍କ ଭଳିଆ ବ୍ୟକ୍ତିତ ମୋର ମଧ୍ୟ ଆଉ କେତୋଟି ହେଇ ଆଉ ଚାରୋଟି ଗଛ ଲଗେଇଦେଲେ କି ଚାରଟା ଡଙ୍ଗା ନା ନା ଚାରଟା ଡଙ୍ଗା ନାଇଁ ସରି ଚାରୋଟି ଗ ଗଛ ଲଗେଇ ଦେଲେ ମୋର ମଧ୍ୟ ହେଇଯିବ।
ଆଜ୍ଞା -ଆଜ୍ଞା -ଆଜ୍ଞା -ଆଜ୍ଞା।
ତ ଆପଣ ତ ଏବେ ଆଉ କେତେଟା ଗଛ ଲଗେଇବାରେ ମତେ ସାହାଯ୍ୟ କରିପାରିବେ?
ଯେତଟି ଆପଣଙ୍କର ଦରକାର ଥିବ ମୁଁ ନି ନିଶ୍ଚୟ ସହଯୋଗ କରିବି ଯେହେତୁ ମୋର ତ ସବୁ ପାଣି ମୁଁ ବୁଡେଇ ଦେଇଚି। ତ ମୋର ଏବେ ଆଉ କିଛି ନାହିଁ ତ ମୁଁ ଖାଲି ସହଯୋଗ କରିବା ପାଇଁ ଅଛି ଆଉ।
ଆଜ୍ଞା ଆଜ୍ଞା ନିଶ୍ଚିତ ତାହେଲେ ମୋ ସହିତ ହିଁ ସହଯୋଗ କରିଦିଅନ୍ତୁ ଆଉ ମୋର ଟିକେ ଗଛ ମାନଙ୍କୁ ଟିକେ ବଞ୍ଚ ସେ କିନ୍ତୁ ଗୁଡିଆରୁ।
ଆଜ୍ଞା ଆଜ୍ଞା ନିଶ୍ଚୟ।
ଆଜ୍ଞା ତ ଏବେ ତ ମତେ ଲାଗୁଚି ଆ କି ଆମ୍ଭ ମତେ ଲାଗିଲା କି ଆ ଆମ୍ଭର ସମ୍ଭୟ ହୋଇଗଲାଣି କିନ୍ତୁ ସମୟ ହୋଇନଥିଲା। ତ ମୁଁ ସେଥିପାଇଁ ଟିକେ କହୁଥିଲି। ଆଜ୍ଞା ଆପଣଙ୍କୁ ଆପଣଙ୍କର ପାରିଶ୍ରମିକ ମିଳିଛି କି ଆଜି ଆସିଛି କି?
ନାଇଁ ଆଜି ବି ଆସିନାହିଁ ବାକି ହଁ ଯୋଉ ମୁଁ ବହି ଗୁଡାକ ଦେଇ ଅଛନ୍ତି ସେମାନେ ପଢ଼ିବାକୁ। ତ ସେଇ ବହି ଗୁଡାକ ପଢିବାର ଅଧାଅଧି ଯୋଉ ପଢିଥିଲି ସେଇ ଅଧାଅଧି ପଢିବାର ଅର୍ଥ ଟି ଆସିଚି। ଯେହେତୁ ସେ ଅର୍ଥ ଅର୍ଥଟି ବହୁତ କମ୍ ଅଛି। ସେଥିପାଇଁ ଦେଇ ଦେଇଛନ୍ତି ବହୁତ ଶୀଘ୍ର। ବାକି ଏହାର ଆର ଅର୍ଥଟି ଟିକେ ଅଧିକା ଅଛି ବୋଲି ତାକୁ ଟିକେ ଦବାରେ ସେମାନେ ଡେରି କରୁଛନ୍ତି ଆଉ।
ଆପଣ ସେ ପଢାପଢି କାର୍ଯ୍ୟକ୍ରମ କେତେଟା କରିଥିଲେ?
ପଢ଼ାପଢ଼ି କାମ ତ ଆଜି ମୋର ସରିଗଲାଣି ବାରଟା ବହିି ଆଉ ତିନିଟା ବହି ଅଛି ଆଉ।
ଆଜ୍ଞା ଆଜ୍ଞା। ଆପଣଙ୍କର ସେଇଟା ଆସୁଚି?
ଆଜ୍ଞା ଆଜ୍ଞା। ନିଶ୍ଚୟ ଆସୁଅଛି।
କିନ୍ତୁ ମୁଁ ନା ନା ମୋର ଆସୁନାହିଁ।
ତାହେଲେ ଆପଣଙ୍କୁ ବହି ମିଳିନାହିଁ?
ନାଇଁ ମିଳିଚି। କିନ୍ତୁ ସେଇଟା ଚାଲୁନାହିଁ। ଦିଟା ଚାଲିଲା ତାପରଠୁ ଆଉ ଚାଲୁ ନାହିଁ।
ଓହୋ ଆପଣ ତାହେଲେ ବୋଧେ କା ଅପଡ଼େଟ୍ କରିନାହାନ୍ତି ଅପଡ଼େଟ୍ କରିଦିଅନ୍ତୁ।
ଆଜ୍ଞା। କିନ୍ତୁ ଏବେ କଣ ସିଏବା କହିଥିଲେ କି ଏବେ ଟିକେ ବନ୍ଦ ଅଛି ବୋଲି ସେଇଟା। କାହାର ଚାଲୁନି ବୋଲି।
ଅଜ୍ଞା ଆଜ୍ଞା। ନାଇଁ ଏବେ ତ ସମସ୍ତଙ୍କର ଆସୁଚି ଆପଣଙ୍କୁ ବି ସେ ବହି ମିଳିଯିବ ଆପଣ ବି ସେ ବହିଟି ପଢନ୍ତୁ।
କୋଉ ବହି ମତେ ତ କୋଉ ବହି ଫହି ମିଳିନାହିଁ।
ତ ମୁଁ ଆପଣଙ୍କୁ ଅନଲାଇନ ଲିଖିତ ମାଧ୍ୟମରେ ଜଣେଇ ଦଉଚି।
ଆଜ୍ଞା ଆଜ୍ଞା ଆଜ୍ଞା। ଆ ନିଶ୍ଚିନ୍ତ ମୁଁ ଏବେ ଦେଖିଲି ଯେଉଁ ଉପରେ ନ୍ୟୁ ଲେଖା ହେଇଚି ବୋଲି। ଆଜ୍ଞା ଆପଣଙ୍କର ଏତେ, ଆପଣ ଆପଣଙ୍କର କୋଉ ଦିନଠୁ ଆସିଲାଣି?
ମୋର ଆସିଲାଣି ତିନି ଦିନ ନାଇଁ ଦୁଇ ଦିନ ହେଲାଣି। ଦୁଇ ଦିନ ତ ନୁହଁ କାଲି ହିଁ ଆସିଲା।
ଆଜ୍ଞା ଆଜ୍ଞା। ମୁଁ ଆପଣଙ୍କୁ ପର ଯୋଗାଯୋଗରେ କହୁଚି।
ଆଜ୍ଞା।
ଧନ୍ୟବାଦ।
ଜୟ ଜଗନ୍ନାଥ।